ହ୍ୟାଲୋ ହ୍ୟାଲୋ ହଁ କଣ କରୁଛ?
ହଁ ରୋଷେଇ ସଇଲାଣି ଖିଆ ପିଆ ଖାଇନୁ ଖାଇବୁ ଏଇ ନା ଆଉ
ମତେ ଏଇନା ଭୋକ ଲାଗିଲା ଯେ ମୁଁ ନା ଗୋଟେ ରୁଟି ଆଣି ତାକୁ କେମି଼ତି ବୁଡେଇଦେଇକିମତି ଖାଇଦଉଥିଲି ରୁଟି ଗୁଡା ବେଳେ ବେଳେ ଗୋଟେ ଖାଲି ଗୋଟେ ଖାଇବାକୁ ଭଲ ଲାଗେନି କି।
ହଁ ହଁ ଗରମ ଗରମ ଭଲ ଲାଗେ ଖାଇବାକୁ।
ହଁ
ହୁଁ ଏୟା ଛୁଆ ମାନେ ଏଇନା ଖାଉଛନ୍ତି ଆଉ
ହଁ
ହୁଁ।
ଆଉ ଝିଅ ଯୋଉ ବାହାଘର ଯାଇଥିଲେ? ସେଠି ତ କିଛି ଖାଇବା ପିଇବା ବୋଧେ ନଥିବ?
ନା।
ସେଠି ପିଆଜ ରସୁଣ ଆଇଁଷ ନାଁ? ଆମେ ସାଧା ଲୋକ ନା ଆମେ ଆଉ ହେଠେ କଣ ଖାଇବା? ଆଉ କିଛି ଆଇସ୍କ୍ରିମ ଫାଇସ୍କ୍ରିମ ତ ନଥିଲା।
ନାଇଁ ଆଇସ୍କ୍ରିମ ହରିକା କିଛି ନଥିଲା।
ବାହାଘରଟା କୋଉଠି ହଉଥିଲା?
ବାହାଘର ଟା ଏଇ ରଶ୍ମି ପ୍ୟାଲେସ ରେ ହଉଥିଲା।
ଭଲ ସଜେଇଥିଲେ?
ହଁ ବଢିଆ ସଜା ହେଇଥିଲା।
ଆମେ ତ ଯାଇଥିଲୁ କଉନ ପର ଦିନ ଯାଇଥିଲୁ ସେଇ ରଶ୍ମି ପ୍ୟାଲେସରେ ଗୋଟେ ବାହାଘର ବଢିଆ ସଜେଇଥିଲେ ତାଙ୍କର ପୁଅ କୋଉଠିକାର?
ପୁଅ ଏଇ ଇ
ଏଇ ସହରର ଓହୋ।
ହୁଁ।
ଆଉ ଆଜି ବାହାଘର ନା?
ହଁ ଆଜି ବାହାଘର ଆଉ।
ଆମେ ସାଧା ଲୋକ ନା ଆମେ ଯୁଆଡେ ଗଲେ ଖାଇବା ପିଇବା ଇଏ ଆଉ।
ହଁ ଖାଇବା ପିଇଆ ହେଇପାରିବନି ଆଉ। ହୁଁ ସମସ୍ତେ ଆଉ ସାଧା କଣ ଜାଣିଛନ୍ତି କହୁନ?
ଆଟ ଲାଗେ କେମ ଫାଷ୍ଟେ କେମିତି କଣ କର ଫାଷ୍ଟେ ଭାତ ରାନ୍ଧ? ଆ ଟିକେ କହିଲ ଦେଖିଆ ମୁଁ ଟିକେ ମନେ ରଖିଥାଏ ଦେଖିଆ ଟିକେନାକୁ କରିବି।
ଏଇ ଯୋଉ ବିରିୟାନୀ କଥା କହୁଛ?
ହଁ ହଁ ବିରିୟାନୀ ଯେମିତି ତମେ କରମ ବହୁତ ଟେଷ୍ଟ ଲାଗେ।
ହଁ ହଁ ବିରିୟାନୀ ଆଗ ମାନେ ବିରିୟାନୀ ଚାଉଳ ଟାକୁ ଆଗ ଟିକେ ପ ତାକୁ ପାଣିରେ ପକେଇକି ଟିକେ ବତୁରେଇ ଦବ ପାଞ୍ଚ ଦଶ ମିନିଟ ତାପରେ ତାକୁ କଣ କରିବନା ହେଠୁ ତାକୁ ଇଏ କରିଦବ।
ଉ ହୁଁ ମାନେ ଭାତ ଭଳିଆ ରାନ୍ଧିଦବ?
ଭାତ କରିଦବ ତା ଦିହରେ ଟିକେ ତେଲ ପକେଇଦବ। ଆଉ ଟିକେ ଲୁଣ ପକେଇଦବ ଆଉ ଗୋଟା ମସଲା ଯାହା ଟିକେ ଟିକେ ହୁଁ ହୁଁ।
ଏ ଯୋଉ ଆମର ଯୋଉ ପକେଟ ମସଲା ମିଳୁଛି ଯୋଉ ଆମର ଯୋଉ ଗରମ ମସଲା ସେଇଟା କହୁଛ ତ?
ହଁ ହଁ।
ହଁ ତାପରେ
ଆଉ ଗୋଟ ଗୋଟା ମସଲା ଯାହା ଥିବ ଟିକେ ପକେଇଦବ ତାପରେ ତାକୁ ହେଠୁ ଗାଳି ଦେଇକି ତାପରେ ହେଠୁ ତମ ଯାହା ପରିବା ପତ୍ର କାଟିଥିବ କୋବି ବନ୍ଧାକୋବି କ୍ୟାପ୍ସିକ କମ ଗାଜର ଆଉ ଫୁଲକୋବି ବିନ୍ସ ଆଉ ଯାହା କାଟିଥିବ ସବୁ ତାକୁ ଭାଜି ଦେଇକି ଟିକେ ମସଲା ପକେଇଦବ ବିରିୟାନୀ ମସଲା। ପକେଇ ଦେଇି ହୁଁ ତାପରେ ତାକୁ ହେଠୁ ପୋଦିନା ପତ୍ର ଧନିଆ ପତ୍ର ରଖିଥିବ।
ହୁଁ।
ତାପରେ ପରିବାକୁ ମାନେ ଭାଜ ହେଇ ଭାଜି ହେଇଯାଇଥିବ ନା? ପରିବାକୁ ଗୋଟେ ଷ୍ଟପ ପିଙ୍ଗ ଦବା ତାପରେ ପୋଦନା ପତ୍ର ଧନିଆ ପତ୍ର କାଜୁ ଟିକେ ଗୋଟେ ଷ୍ଟପିଙ୍ଗ ଭାତ ଗୋଟେ ଲେୟାର ଏମିତି ଦେଇକି ହେଠୁ ତାକୁ ସେଠୁ ଗୋଟେ ଇଏରେ ବସେଇକି ଟିକେ ତଳେ ଆଗ ଘିଅ ଦେଇଦବ।
ହଁ ନହେଲେ ଲାଗିଯିବ ନା?
ହୁଁ ହୁଁ। ତାପରେ ବସେଇକି ତାକୁ ସେଠୁ ଦମ ଦେଇଦେଲେ ଟିକେ ହେଲା ବଢିଆ ଟେଷ୍ଟି ବିରିୟାନୀ ଆଉ।
ଆମର ଯୋଉ ସିମରେ କେତେ ସମୟ ବସେଇବେ?
ସିଏମରେ ପନ୍ଦର କୋଡିଏ ମିନିଟ ବସ ସିଏ ଦେଲେ ହବ।
ପନ୍ଦର କୋଡିଏ ମିନିଟ ନା ତାପରେ ଘାଣ୍ଟି ଦବା ଆଉ ନା ବାଢିଲା ବେଳ ଏମତି ସାଇ ଟ୍ରାକ୍ଟର ବାଡି ବାଡି ଆଣିବା ସେ ତ ସବୁ ଜିନିଷ ଆସିବ ଆଉ ନା।
ହଁ ହଁ।
ଆମେ ଏବେ ଗୋଟେ ବାହାଘର ଯାଇଥିଲୁ ଯେ ବିରିୟାନୀ ଟା ଟେଷ୍ଟ ଲାଗୁନଥିଲା। ଖାଲି ଚାଉଳ ଗୁଡା ଥିଲା ଚାଉଳ ଗୁଡା ବି ବିରିୟାନୀ ଟଷ୍ଟ ନ ମାନେ ବିରିୟାନୀ ଚାଉଳ ନଥିଲା ପନିପରିବା ଟିକେ କଣ ପଡୁଥିଲା? ଥିଲା ବହୁତ ଗୁଡା ବି ରୋଷେଇ ନା ତ କେମିତି କଣ ହୁଏ ମୁଁ ଏଇଠୁ ମନେ ପଡ଼ିଲ ଆ ମୁଁ କହିଲି ତମେ ତ ବଢିଆ ବିରିୟାନୀ କର ଦେଖିବା। ଟିକେ ଶିଖିଯିବା ଟିକେ।
ହୁଁ।
ଆଉ ଯୋଉ କଣ ମ ଆଉ ଯୋଉ କଣ ଏଇ ଯୋଉ ଆରେ କଣ ମନେପଡୁନି ପୂର୍ଣିିମା ଏ କଣ ବାସ୍ନା ଉପରେ ପକାନ୍ତିନି। କେରୁଆ ୱାଟର ନା କଣ ନା ନା ଦରକାରନା ହେଟା ଗୋଟେ ବାସ୍ନା କରିଦି ଏ ନା
ହଁ ସେଇ ତମେ ମସଲାରେ ଖାଲି କରିଦବ ପୋଦିନା ପତ୍ର ଧନିଆ ପତ୍ର ଘିଅ। ଘିଅ ଟା ତଳେ ଦେଇଦେଲେ ଟିକେ ପୋଦିନା ଧନିଆ କାଜୁ ଟିକେ ଦେଇଦବ। ବଢିଆ ଲାଗିବ ସେ ପୁରା ସେଗୁଡା ଭଲ ନୁହ ହୁଁ। ଏମତି ଆଉ
ହଁ ଆଉ ତମେ କିଛି ଖାଇନ?
ନାଇଁ ମୁଁ ଆଉ ଖାଇନି ଆଉ ଖାଇବି ଆଉ ଟିକେ ଗଲେ ଆଉ
ଓହୋ ହଁ ଖାଇଲେ ଏକାଥରେ ନିଦ ଲାଗିବ ଶୋଇପଡିବା କ
ହୁଁ ହୁଁ ହୁଁ।
ଖାଇଦେଲେ ନିଦଟା ଆସ୍
ନିଦଟା ଆସିବ ହଁ।
ଶୋଇପଡିବ ଏକାଥରେ ପୁଣି ଆମର ତ ସକାଳୁ ଉଠିବାକୁ ପଡିବ ଜଲଦି। ଆଉ ତମେ ଛୁଆ ଦିନେ ଗାଁ ଖାଦ୍ୟ ଖାଇଛ?
ଛୁ ମୁଁ ତ ଆମେ ତ ଗାଁ ହଁ ଥିଲି। ଗାଁରେ ହଁ ଗାଁରେ ଅଳ୍ପ ତିନଦିନ ଥିଲି ଆଉ
ଗାଁ ର ମାନେ ଯୋଉ ଅନୁଭୂତି ତମର କିଛି ନାହିଁ ନା?
ନା ନା।
ନା ଆଉ ତମେତ ସହରକୁ ପଳେଆଇଲ ଆଉ କଣ ପାଇବ ଗାଁ ମଜା।
ହଁ।
ଯେନ୍ତେ ଏବେ ଗୋଟେ ଗୋଟେ ଆସୁଛି ଯୋଉ କଣ କହିଲା ଆମର ଫେସବୁକ୍ରରେ ଗୋଟେ ଗୋଟେ ଆସୁଛି ଅ ଭଲ ଭଲ ଗୋଟେ ଗୋଟେ ଭିଡିଓ କରିକି ଲୋକମାନେ ପଉନାହାନ୍ତି ପକଉ ଜ ସେଠି ଗୋଟେ ଗୀତ ଦେଇଥିବେ ଛୋଟ ମୋର ଗାଁ। ସେମିତି ତମେ କଣ କିଛି ଅନୁଭୂତି ଦେଖିଛ କିଛି ଦେଖିନା। ଗାଁର ଅନୁଭୂତି ନିୟରା।
ହଁ।
ଆଉ ସହରର ଅଲଗା କିନ୍ତୁ କିନ୍ତୁ ଗାଁ ଟା ଏବେ ଆଉ ଭଲ ଲାଗୁନି। ଇଏ ହେଇଗଲାଣି ସେ ସହରୀ ଢାଞ୍ଚା ହେଇଗଲାଣି ସବୁ ମାନେ ଆଗ ଆଗ ଭଳିଆ ମଜା ଆଉ ନାହିଁ ଏବେ ଚାଷ ଟା ପୁରା ହଉଛି କଣ କହିଲ ମେସିନରେ ଆମେ ତୋଳୁଥିଲୁ ଆମ ବାପା ଆକା ନିଅନ୍ତି ମାନେ ହଳ ନେଇକି ଯାଆନ୍ତି ବଳଦ ଧରିକି ଆମେ ତାଙ୍କ ପାଇଁ ଖାଇବାକୁ ନଉ ବିଲରେ ଭାତ ଖାଉ ସେ ଗୋଟେ ମାନେ ଅଲଗା ପ୍ରକା
ସେଇଟା ଗୋଟେ ମଜା ଥିବ ବିଲରେ ଭାତ ଖାଇବାଟା କେତେ ମ
ବହୁତ ମଜା
ହୁଁ ବଢିଆ ଟେଷ୍ଟି ବି ଲାଗେ ଖାଲି ସେଇ ଭାତ ମାନେ ଆଳୁ ସି ଯା ପିଆଜ ବି ନା ଚେଷ୍ଟି ଲାଗେନି ନାଇଁ ମୁଁ ଦେଖିଛି ମାନେ ମୁଁ ଏଇ ବ ଫ୍ଲଗ ଦେଖା ଯାଉଥିଲା ଦେଖିଛି। ଉଁ। ଏମିତି ଆଉ।
ନ ଥିବେ କିନ୍ତୁ ନ ଆମେ କିନ୍ତୁ ଖାଇ
ହୁଁ।
ଏ ପୁଲର ପାଲି ଅଛି ଜାଣିଛ ନା ଜାଣିନ?
ହଁ ଭୁଇଁ ବର କୋଳି ନାଁ ଶୁଣିଛି।
ଦେଖିନୁ ଏଇ ଦେଖିଥିବ ଆମର ଯୋଉ କଟକର ଯୋଉ ଅଛନ୍ତି ମା ବୁହା ଶୁଣି
ହଁ ହଁ ସେଇଠି ସେଇଠି ଦେଖିଥିଲି ହଁ ହଁ।
କଟକରୁ ଯୋ ମା ଭୂଆସ୍‌
ହେଁ ହେଁ ହଁ ହଁ ସେଇଠି ଦେଖିଛି ଆଉ ଯୋଉ ନ ତାଧିରୁ ଆସିଲା ବେଳେ ଯୋଉ ରାସ୍ତା ସାଇଟି ରେ ବି ହୁଏ ଯୋ ଭ ହୁଏ ଭୁ ଭୁଦ୍ଦାଶୁଣି ଯୋଉ କଣ ଭୂଇଁ
ସେ ଯୋଉ ଭୂଇଁ ବରକୋଳି ସେଇଟାକୁ ସେଇ ଯୋଉ ଛୋଟ ଛୋଟ ବରକୋଳି ହେଇଥିବ ପାଚିକି ରେଡ୍‌ ରେଡ୍‌ ହେଇଥିବ ତାକୁ ଆମର କଅଁ କଇଲ ସେ ଯୋଉ ଭାତ ଲୁଣ ଲ ତା ନିଆ ହେଇଥା ତ ଅଲଗା ଜରିରେ ବନ୍ଧା ହେଇକି ବିଲବୁ ତାକୁ ଆଣିକି ଚକଟିକି ଖାଇଦେବୁ କି ଟେଷ୍ଟ ମାନେ ଏମତି ସେଟାକୁ ତ ଭୁଇଁ କୋଳି ମାନେ ମୁଁ ତ ଜାଣିଚି ଭୁଇଁ ବର କୋଳି ବୋଲି ତା ନା ଆଉ ବିଲ ଆଡେ ହୁଏ କଅଁ କହିଲ କେନ୍ଦୁ। ପୁଣି ମାନେ ଯୋଉ ଖଜୁରୀ ଗୁରା ପାଚିକି ପୁରା ଗଛରେ ଓହଳିଥିବ।
ହୁଁ ହୁଁ।
ଅଲଗା ପ୍ରକାର ମଜା।
ହୁଁ।
ଆଉ ଛୁଆଦିନେ ବି ଯୋଉ ଅ ମାନେ ଗଛରୁ ଯୋଉ ଆମ୍ବ ପଡିବା ତମେ ତ ସହରରେ ରହିଲ। ପୁଣି ଆଉ କେମିତି ଦେଖିବୁ ମାନେ ଗଛରୁ ଆମ୍ବ ପଡୁଥିବ ତାକୁ ଆଣିକି ଗୋଟେ ସେଇ ଖାଇବାର ଯୋଉ ମଜା
ସେଇଆ
ଆଉ ସହରରେ ସେ ଜୀବନ ନାହିଁ ଅବିକା ଗାଁ ରେ ଆଉ ସେ ସେତକ ବି ଖୁସି ନାହିଁ ଅବିକା ଚାଷବାସ ସବୁ ହେଲାଣି ମେସିନିରେ, ଆଉ ସେ ହଳ କୁଆଡେ ଗଲାଣି, ଅବିକା ଖାଲି ଟ୍ରାକ୍ଟର।
ହୁଁ।
ଆଉ ବାକି ରହିଲା କଥା କଣ, ଆଉ ଘର ତ ସବୁ ପିଲାମାନେ ସବୁ ପାରିବାର ହେଇଗଲେଣି ବୋଲି, ଘର ସବୁ କରିସାରିଲେଣି। ସହରୀ ଢାଞ୍ଚାରେ ଘରୁ ଆଉ କେହି ବାହାରିବାର ନାହିଁ, କିନ୍ତୁ ଆଉ ଗାଁର ମଜା ନାହିଁ।
ହୁଁ।
ଆଗୁରୁ ରଜ ହେଲେ, ଗୋଟେ ଢିଙ୍କି ଥାଏ ଗାଁରେ, ସେଥିରେ ଚୁନା କୁଟ କୁଟା ହୁଏ ତା ଆଗୁରୁ ମାନେ ପିଠା ହବ ରଜ, ମାନେ ନିହାତି ଆରିସା ପିଠା ପୁଳାଏ ହବ।
ଆରିସା, ପୋଡ ପିଠା ହଉଥିବ?
ହଁ, ତାକୁ ତିନି ଚାରି ଦିନ ତମେ ଖାଇବ ଆରିସା ପିଠା ବେଶୀ ଦିନ ରହେ। ମାନେ ହବାଟା ନିଶ୍ଚିନ୍ତ। ସମସ୍ତେ ଚୁନା ଧରି କୁଟ ଟିବେ। ସେ ତାକୁ ପଚାରୁଥିବ ତମର କୁଟା ସଇଲାଣି, ସେ ତାକୁ ପଚାରୁଥିବ ତମର କୁଟା ସଇଲାଣି? ସେ ଗୋଟେ ଆନନ୍ଦ ଥିଲା। ଆମେ ସାଙ୍ଗମାନେ ମାନେ ଏତ୍ ଜଣଙ୍କ ପରେ ଜଣେ ଜଣଙ୍କ ପରେ ଜଣେ ଏମତି ସବୁ କରାହୁଏ। ଏବେ ତ ଗ୍ରାଇଣ୍ଡରରେ ବାଟିଦେଲେ ପାଞ୍ଚ ମିଣ୍ଟିରେ କାମ ଶେଷ ସଇଲା
ସଇଲା ଆଉ ହଁ।
ସଇଲା। ଆଉ ସହରରେ ଯାଇଯାଇ କୁଆଡେ ପାର୍କ ଟିକେ ଯଦି ଯାଉଥିବ ଯାଉଥିବ ଆଉ ନା?
ହୁଁ, ହୁଁ।
ଗାଁରେ ବି ଆଉ ବୁଲାବୁଲି ନାହିଁ, ଆଉ ଛୁଆମାନେ ବି ବୁଲୁନାହାଁନ୍ତି।
ନା।
ଆଗ ମଜା କିନ୍ତୁ ଆଉ ନାହିଁ, ସେ କମି ସରିଗଲାଣି ସବୁ।
ହଁ। ଯେମତି କଥାରେ ଅଛି ସେକାଳ ପଖାଳ ଗଲାଣି, ନାଇଁ?
ଗଲାଣି ଠିକ କଥା। ସେକାଳ ପଖାଳ ଗଲାଣି।
ହୁଁ କିନ୍ତୁ ଏୟା ଗାଁରେ ରହିଲେ ଆମ୍ବ, ପଣସ ପ୍ରଚୁର ଖାଇବାକୁ ପାଇବ। ନାଇଁକି? ସହରରେ କାହିଁ, କିଣିକି ଯାହା ଖାଇବ।
ହଁ, ହଁ।
ହୁଁ।
ହଁ ଠିକ କଥା।
ହୁଁ।
ଏଠି ତମେ ଧର ଏଇ ଖରାଦିନିଆ ଆମେ ପାଞ୍ଚ ହଜାର ଟଙ୍କାର ଆମ୍ବ କିଣିକି ଖାଇ ଦଉଛୁ, ସେଠି ତମ ମାଗଣା ଖାଇଥାନ୍ତୁ। ପାଞ୍ଚହଜାର ଟଙ୍କା ସେଭ୍ ହେଇଥାନ୍ତା ନା ନାଇଁ? ଆ ଏଠି ତ ତମେ ଭାବିବ, ହଁ ମୁଁ ଏତିକି ଆଣିବି ଆଉ ଆଣିବିନି, ପୁଣି ଇଚ୍ଛା ହବ ସିଜିନି ଜିନିଷଟା ନା। କାଇଁନା ଆମ୍ବ ତ ଆଉ ପନ୍ଦର ଦିନ ଗଲେ ଆଉ ମିଳିବନି। ଯେମତି ବର୍ଷ ସାରା ଆମର ସେଉ, ଅଙ୍ଗୁରୁ ସବୁ ମିଳୁ ଆମ୍ବ, ପଣସ କଣ ମିଳୁଚି କି? ମିଳୁନି। ଆଉ ଆଜି ଏଇ ଆଜି ଉଁ ଅଁ ପଣସ ଖାଅ, ତମେ ପଣସ ଖାଅ?
ପଣସ ମୁଁ ଏତେ ଖା ମାନେ ଖାଇଆ ଏବେ ଏତେ ଆଉ ଖାଉନି, ମୋର ବେଶୀ ଖାଉନି। ହୁଁ, ହୁଁ, ହୁଁ।
ଓହୋ। ଆଜି କିଏ ଗୁରେ ଦେଇଥି ଥିଲା ପଣସ ଯେ, ନହେଲେ କା ହାତରେ ପଠେଇ ଦେଇଥିଲେ ଟିକେ ହେଇଥାନ୍ତା।
ହୁଁ।
ଆଉ ଖାଇବ ଯଦି ବି ଅଛି ଫ୍ରିଜ୍ ରେ ସେ ଦେଇଥିଲେ ଜଣା ତ।
ହୁଁ।
ଆଉ ଯ ଦରକାର ମତେ ନାଇଁ ମିଠାଟା ନ ଖାଇଲେ ଭଲ ଡାଇବେଟିସ ଟା ଅଛି ନା। କାଇଁ ବେକାର ମିଠା ଟା ଖାଇବ।
ହୁଁ।
ଶରୀର ଟାକୁ ଜଗିକି ଯାହା କରିବା ନା।
ହଁ।
ଆଉ ଯାହା ତମେ ଯୋଉ ଖାଇ ଖୁଇ ଦିଅ ଖାଇସାରିଲା ପରେ ରେ ଫୋନ୍ କରିବା ଆଉ ଟିକେ ବସିକି କଥା ହେବା ତମକୁ ଭୋକ ଲାଗିବଣି ନା। ରାତି ହେଲାଣି ହଉ ହଉ ରଖୁଛି ଆଁ?
ହୁଁ ହୁଁ।